ହାଲୋ। ଅ ସକାଳୁ କେତେବେଳେ ଉଠିଲ।
ଉଠିଲି ଛଅଟାରେ।
ଆଉ ସବୁଦିନ କଣ ଛଅଟା ରେ ଉଠ।
ନା ଯେତେବେଳେ କାମ ଥାଏ ଟିକେ ବେଣୁଶୁ ଉଠେ ଆଉ।
ଆଛା ଆଉ ସବୁ ଚାଫା ପିଇ ସାଇଲଣି ନା ଜଳଖିଆ ଖାଇସାଇଲଣି।
ଚା ଖିଆ ସଇଲାଣି। ଜଳଖିଆ ଖିଆ ହଉଛି।
କଣ ଜଳଖିଆ କଲ ଆଜି।
ରୁଟି ଆଉ ତରକାରୀ।
ଆଉ ତାହେଲେ ବଢିଆ ସକାଳୁ କଣ ତିଆରି କରିଦଉଛ ଏତେ ଶୀଘ୍ର।
ହଁ ଦି ଚାରିପଟ ଖାଇବା କଥା ଆଉ।
ଆଚ୍ଛା ଆଚ୍ଛା କିତକାରୀ କଲ।
ଆଳୁ ତରକାରି।
ଓହୋ। ଆଉ। ଆଉ ତ ଏବେ ଫ୍ରି ଅଛ। କଥା ହେଇପାରିବ ଆଛା ଆଉ ତମର ପିଲାମାନେ। କଣ କରୁଚନ୍ତି।
ମୋ ସାନ୍ ନ ପୁଅ ତ ବିଛୁଆତି ଭଳିଆ ହଉଛି ମୁଁ କଇବି କାହାକୁ।
ଆଛା ଛୋଟ ଛୋଟଟେ ହେଇଥିବ ଆଉ।
ଛୋଟଟେ ହେଲା ବୋଲି ବା ପା ପାଞ୍ଚ ବର୍ଷ ହେଲାଣି ଅସିକି।
ଷ୍ଟାମି କରିବ ତାପରେ ସ୍କୁଲ ଗଲେ ବାଗେଇଯିବ।
କଉ ଦିନ ବାଗିବ ବାଗୋଉ।
ସେ ପାଠ ପ୍ରେସରେ ପଢିଲେ ତାପରେ ସ୍କୁଲରେ ପିଲା ମଙ୍କ ସହିତ ମିଶିଲେ ସେ ମନକୁ ସାଇଯାଇଯିବ ହୁଁ ଆଉ ତମ ବଡ ପୁଅ କଣ କରୁଛି।
ଆମ ବରାକୁ ସୋଇଛି।
ନା ସେ କଣ କରୁଛୁ ଏବେ
ଏବେ ପ୍ଲସ ଟୁ କହିଲା କଣ ଗୋଟେ କରିବ ଡିପ୍ଲୋମା ଫିପ୍ଲୋମା କରିବ ଆଉ।
ଆ ସେ ପ୍ଲସ ଟୁ କୋଉଠି ପଢୁଥିଲା।
ଭଦ୍ରକରେ।
ଭଦ୍ରକ ପଥିଲା କେମିତି ଯିବା ଆସିବା କରିଥିଲା।
ବସରେ ଯିବା ଆସିବା କରେ ଆଉ। ହୁଁ।
ଡେଲି ଯିବା ସେ କରେ।
ହୁଁ।
ଆଉ ଟିଉସନ ପତ୍ର କୋଉଠି ହଉଥିଲା। ଆଉ ତାହେଲେ ତ ସେ ତ ବହୁତ ସମୟ ରହିଯାଉଥିବ ଭଦ୍ରକ ରେ। ତା ତ ସେ ଭଦ୍ରକରେ ଯାଉ ମାନେ ସକାଳୁ କ୍ଲାସ କରି ଟ୍ୟସନ ସାରି ଆଇଲା ବେଳକୁ ତ ପୁରା ସନ୍ଧ୍ୟା ହେଉଥିବ।
ଚା ଚାର୍ଟାବେଳକୁ ଆସେ ଆଉ।
ଆଉ ସେ ଖାଏ ସେଠି ଖାଇଦିଏ ନା କଣ ଜଉଳବ
ଜଳଖିଆ ଟିଫିନ୍ ନେଇକି ଯାଏ।
ହୁଁ ହୁଁ ଆହ ସେଇ ସ୍କୁଲ କୋଉଠି କରୁଥିଲା।
ହର ସେଇ ଗାଁ ପାଖ ସ୍କୁଲ କଣ୍ଡତ ସ୍କୁଲ।
ଓହୋ ସେଠୁ ମାନେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପଡିଲା।
ହଁ।
କେମିତି ଯିବାଆସିବା କରେ।
ସେଠୁ ହା କିଲୋମିଟର ପିଲା ବି ହଷ୍ଟେଲରେ ରହୁଛନ୍ତି।
ତାହଲେ ତାହେଲେ ଭଲ ସ୍କୁଲ ଟା ବୋଧେ।
ହୁଁ।
ମାନେ ଭଲ ସ୍କୁଲ ମାନେ କଣ ହଷ୍ଟାଲ ଫଷ୍ଟାଲ ସବୁ ଅଛି।
ହଁ ହଁ ହଲଷ୍ଟେଲ ଅଛି।
ଆଉ ଇଏ ମାନେ ଚାଲିକି ପଳେଇଏ ନା ସାକ ପଳଉିବ ଆଉ। ଆଉ ଟଟିଉସନ କୋଉଠିିବ
ସେଇଠି କୋଚିଂ ସେଣ୍ଟର ଖୋଲା ହେଇଛି ବଜାର ଉପରେ।
ମାନେ କଣ ସେଇ ସ୍କୁଲ ସାର୍ ନା ଅଲଗା ସାରତିର।
ସ୍କୁଲ ସାର୍ ଅଛନ୍ତି ଅନ୍ୟ ଟିଚର ଅଛନ୍ତି ବାହାରୁ ଆସି।
ହୁଁ ହୁଁ ମେଟ୍ରିକରେ ଭଲ ମାର୍କ ରଖିଥିଲା।
ହଁ ଆଉ।
ଆଚ୍ଛା ଆଚ୍ଛା ତାହେଲେ ତମ ଘର ପାଖରେ କି ସ୍କୁଲ ଟା ଭଲବ ସୁବିଧା।
ହଁ ସୁବିଧା ଆଉ ଗୋଟେ କହିବି ଭଲ ଲାଗିବ।
ସାନ ପୁଅ କୋଉଠି ପଢ଼େ ଲୋ?
ପୁଅ ଶଙ୍କୁଳାରେ ପଡୁଛି ଆମର।
କେତେ ବାଟ ହବ ଏଇଠୁ?
ଏଇଠୁ ତିଇ ତିନି କିଲୋମିଟର ହବ ଆଉ।
ଆଚ୍ଛା କେମିତି ଯାଉୁଛି?
ସେଏ ତାର ଗାଡି ।
ଓହୋ ଏ ଗାଡି କେତେ ଭଡା ନିଏ?
ସିଏ ନଉଛି ସାତଶହ ଟଙ୍କା ନଉଛି ଭଡା ଆଉ।
ଆଉ ତମେ ଛାଡିକି ଆଣିପାରିବନି?
ନା ଏତେ ବାଟ ଆମେ ଡେଲି ନବା ଆଣିବା କରିବାକୁ ଆସିବୁନି।
ଆଉ ଉଁ ହଁ ବଡ ପୁଅ ଏବେ କଣ ପଢିବ ବୋଲି କହୁଛି?
ତା ପକେଇଛି ମେକାନିକାଲେ ପକେଇଛି ଗ ବୋଲି।
ଓହୋ ଟିକେ ପଇସା ଖର୍ଚ୍ଚ ହବ ଆଉ
ହଁ।
ମନ ଅଛି ନା ପଢିବା ପାଇଁ ତାର ଇଚ୍ଛା ଅଛି।
ହଁ ତାର କି ଛୁଆ ଅଛି ପଢିବାକୁ?
ସେ ଇଚ୍ଛା ଅଛି ତାର ପଢିବା ପାଇଁ ସେ ପଢୁ। ପଢୁ ତମର ଏଇ ଦିଟା? ପୁଅ
ହଁ ଦି ଟା ପୁଅ।
ତାହେଲେ ଭାଗ୍ୟବାନ ତମେ ଆଉ? ମୁଁ ତମ ଝିଅ ଟେନସନ ନାହିଁ ଆଉ। ଆଉ ତମେ କାହା କିଛି ଦବାର ନାଇଁ ସବୁ ଆଣିବ ଘରକୁ।
ହଁ ହଁ।
କାଲ ତମର ହଁ ଦିଟା ପୁଅ ବାହାର କଲେ ଆଣିବ ସବୁ ଘରକୁ ତମେ ଆଉ ଟିଭି ଫ୍ରି ଫ୍ରି ପଲଙ୍କ ଫଲଙ୍କ କିଛି ନ କଲେ ବି ଚଳିବ ତମର।
ହଁ ଆଉ
ଆଉ ବାହାଘର କରିବ ସବୁ ପାଇଯିବ ବୋହୁ ଘରୁ। ହେଲା ଆଉ କଣ? ଆଉ ପିଲା ସବୁଉ ଯଦି ବାହାରହ ଆଉ ତମେ ପଢିଆ ତମର।
ନିଜେ ହାତ ରାନ୍ଧି ଖାଇବାକୁ ପଡିବ ଆଉ।
ହଁ। ହୁହନ୍ତୁ ତମେ ଆଉ ଦିଇ ଜଣ ଲୋକ ରହିବା ଆଉ ପିଲା ବାହାର ରହିଗଲେ ହଁ କାହି ଯଦି ବୋଉ ଆସିକି ରହିବା ଘରେ ରୋଷେଇ କରି ଖାଇବା ଆଉ କଣ? ଆଉ ତମେ ତଇସ ସ୍କୁଲ ପିଲାଙ୍କର ଖୋୋଲିନି?
ତାଙ୍କର ଆଜି ସ୍କୁଲ ଖୋଲିଛି ସାନପୁଅର
ଖୋଲିଛି?
ହଁ ଆଜି ସ୍କୁଲ ଖୋଲିଛି।
ଏ ଖରା ପାଇଁ କଣ ଆଉ ଟିକେ ବଢେଇଥିଲେ ଛୁଟି କହୁଥିଲେ ବଢେଇବେ ବୋଲି
କାଇଁ ପ୍ରିନ୍ ସେ ବି ଆଜି ଯାଇନି ଅଛି ।
ଆଚ୍ଛା ଆଚ୍ଛା ପିଲାମାନଙ୍କ ଦେହ ସବୁ ଭଲ ଅଛି?
ହଁ ଭଲ ଯେ ଏଇ ସାନ ପୁଅଟାର ଆଖି ଟିକେ ପ୍ରୋବ୍ଲେମ ଅଛି ତ।
ସେଇ ଛୋଟ ପିଲା କଣ ଟିକେ ହେଇଯାଇଥିବ ଆଉ।
ଆଉ ତମେ କେବେ ଆମ ଆଡେ ଆସୁନ ବୁଲିବା ପାଇଁ।
ଛୁଟି ହବ ଯିବୁ ଆଉ।
ହଁ ଏଇଟା ଗୋଟେ ଅସୁବିଧା କଣ କି ପିଲାମାନେ ଯଦି ପାଠ ପଢିଲେ ଆଉ ତମେ କୁଆଡେ ଯାଇପା ପାରିବନି ସେମାନଙ୍କର ଛୁଟି ହେଲେ ତମେ ବାହାରିବ ନହେଲେ କୁଆଡେ ଯାଇପାରିବନି ଜାଣିଛ ନା ନାଇଁ। ତେଣୁ ପିଲାମାନଙ୍କର ଯଦି ଛୁଟି ହବ ଯିବ ନହେଲେ ସେମାନଙ୍କର ଟିଉସନ୍ ସ୍କୁଲ ସବୁ ବନ୍ଦ ହେଇଯିବ ତେଣୁ ତମେ ଖୁସି ରେ କୁଆଡେ ଯାଇପାରିବନି ହୁଁ ହଉ ଦେଖିକି ପିଲାଙ୍କ ଛୁଟି ହେଲେ ଆମେ ଆଡେ ଆସ ବୁଲିବାକୁ। ହଉ ଆଉ ଆଉ ତମର ଉଁ ସବୁ ବାଡିରେ କଣ ପନିପରିବା ସବୁ ଲଗେଇଛ?
ଭେଣ୍ଡି, ଜହ୍ନି, କାକୁଡି, କଲରା, ପୋଟଳ ଭେଣ୍ଡି ନା ବିକ୍ରି ହଉଚି ନା।
ଆଚ୍ଛା ଆଚ୍ଛା ଆକଚୁଆଲି ପରିବା ବେପାରରେ କଣ ଭଲ ଲାଭ ଅଛି?
ହୁଁ ଲାଭ ନାହିଁ କରି ପାଇଲେ ହେଲା।
ଆଚ୍ଛା ଆଚ୍ଛା। ଆଉ ତ ଗୁରୁବାର ତମର ସାଧା ହବ ନା
ହଁ ନା ନା ସାଧା ନା ଆଜି ଗୁରୁବାର।
ମୁଁ ଜାଣିଲି ଭାଲି ପରିବା ତରକାରୀ କଣ ଗୋଟେ କରିବ ଆଉ।
ହଁ।
ହଁ ତମ ବଡ ପୁଅ ଟା କଣ ଶାନ୍ତ ପିଲାଟେ।
ହଁ ମୋ ବଡ ପୁଅ ପୁରା ଶାନ୍ତ । ଏଇଟା ବିଛୁଆତିଟା ସାନଟା। ସେଟା ବାଇଡଙ୍କ ବାଇଡଙ୍କ। ସେଇଟା ବାଇଡଙ୍କ।
କଣ ଏତେ ଦୁଷ୍ଟ ହେଇଯାଇଛି ।
ହଁ ସେଟା ଶଳା ମାନୁନି କଥା କାହା କଥା।
ଆଁ। ଆଉ ସ୍କୁଲ ଗଲା ପରେ ଟ୍ୟୁସନ ବସେଇ ଦିଅ ଦେଖିବ ସେ ଚୁପ ଚାାପ୍ ଆସ୍ତେ ଆସ୍ତେ ହେଇଯିବ।
କାଇଁ ସନ୍ତ ଏତେ ଦିନ ହେଲା ଗଲାଣି ଧଥ ଦି ମାସ। ଲା ଗଲାଣି ଟାଇ
ପ୍ରେସର ପିଲେ ସେ ସ୍କୁଲ ଯିବ ପୁଣି ଟିଉସନ ଯିବ ଆଉ ତ ସମୟ ପାଇନି ବଦମାସ କରିବାକୁ ଆ ପିଲାମାନଙ୍କର ଖାଇବା ଠିକ ଅଛି ନା ପିଲାମାନାନଙ୍କ ସବୁ ଖାଇବା ଠିକ ଅଛି।
ଆମର ଠିକ
ଆଉ ବଡ ବଡ ଖାଇ ପି ଠିକ ନାଇଁ ନା କ
ଗନା ସାନର ଆ ସାନ ଖାଲି କହୁଛି ପଦା ଜିନିଷ ଦିଅ ମୁଁ ଖାଲି ଖାଇମି ଆଉ ଘର ଜିନିଷ କିଛି ଖାଇବାର ନାହି।
ଆଉ। ଆଉ ତମେ ଏବେ କଣ ଗାଧୁଆ ପାଇଁ ରୋଷେଇବାସ କରିବ।
ହଁ ଏବେ ଗାଧଳ ପାଇଁ ରୋଷେଇବାସ ହବ।
ଆଉ ବଡ ପୁଅ କରାଯାଇଛି।
ବଡ଼ ପଡ଼ା ସଇଚ
ଏତେ ସମୟ କ କଣ ଏଇ ଗୁରୁବାର ସୁୋଇଯଛୁ ଆଉ କହିବ ନା ଶୀଘ୍ର ଉଠିବା ପାଇଁ ଆଉ।
ତାଙ୍କର କାଲି ଫଙ୍କସନ ଥିଲା ତ ସେ ଦେ ଠ
ଓହୋ କ ଫଙ୍କସନ ଥିଲା ପିଲାମାନେ ବୁଲି ବଲିକି ହଁ। ତାହେଲେ ସିଆଡେ ପିଲା ଖାଇକି ଆସିଥିବେ ଆଉ। କାହିଁକି ଖରା ଦିନ ଟା ନା ଖିଆ ପିଆ ଠିକ କରି ପାଣି ଫାଣି ପିଆ ନ କଲେ ଦେହ ଅସୁସ୍ଥ ହବ। ଆଉ ତମେ ଆସ ନା ଆମେ ବୁଲିବାକୁ ଯିବା।
ହଁ ଟିକେ ଖରା ଛୁଟି ହଉ ଆଉ ପୁଣି ଛୁଟି ହେଲେ ଯାଇ କଥା।
ହଉ ହଉ। ଆ ପିଲାମାନଙ୍କର ଛୁଟି କଣା ଆମର ଚାରି ପାଞ୍ଚ ଦିନ ଦରକାର ଚାରି ପାଞ୍ଚ ଦିନ କେତେବେଳେ ଛୁଟି ଥିଲା ସେତେବେଳେ ଯାଇ ହବ ଆଉ।
ହୁଁ।
ତୁମର ସେଠି ଉ ମାନେ ସମସ୍ତ। ତ ହେଠି ମିଶିକି ରହୁଛ ନା ଅଲଗା ଅଲଗା ହେଇ ରହୁଛ?
ଅଲଗା ହେଲେ ରେ ସାଙ୍ଗରେ।
ସମ୍ପର୍କ ଭଲ ଅଛି ଆଉ।
ହଁ ସ ଅଲଗା ହେନେବି ସାଙ୍ଗସୁୁଙ୍ଗା ହେଇ ଚଳୁ।
ଧର ତରକାରୀ ଫରକାରୀ ତମର ତାଙ୍କ
ହଁ, ହଁ ମୋ ସାନ ପୁଅ ମୋ କତିରେ ଖାଏନି । ଆଉଁ ମୋ ବଡ଼ ପୁଅ ନାଇକି, ବ ବଡ଼ ପୁଅ ତା ବାପା ଆମେ ଖାଇବା ପାଇଁ ଦିଅନ୍ତି, ଆମେ ଯାହା କରୁ ତାଙ୍କୁ ଦଉ, ମୋ ସାନ ପୁଅ କିନ୍ତୁ ଖାଏନି ଘରେ ।
ସେ ତାର ବୁଲିବାଲି ଖାଏ, ଆଉ ।
ହଁ, ତା ବଡ ମାଁ କତିରେ, ତା ବୋଉ କତିରେ ।
ଆଉ ସେ ବୁଲିବାଲି ତାର ଖାଏ, ଆଉ ।
ଏ ଚାରି, ପାଞ୍ଚ ଘର ମିଶିକି ଖାଇଲେ ତାର ହେଇଯାଏ । ଟାଇମ।
ମାନେ ଯେ-ଯିଏ କହିଲେ, ଛୋଟ ପିଲା ମନା କରିବେନି ।
ନା ନା ଛୋଟ ପିଲା ମନା ନ କଲେ ବି, ସେମାନେ ଭିଡିକି ନେଇକି ଖୁଆନ୍ତି ।
ଓହୋ,
ତା, ଦେଇ ତାକୁ ଗାଧୋଇ ପାଧେଇ ଦିଏ ।
ତଙ୍କ ଘରେ ଯାଇ ବୁଲାବୁଲି କରୁଥିବ । ଆଓଁ ଆ ଚି ଚଗଲା ଟାଇପ୍ ର ହଉଛି ।
ବହୁ ଦୁଷ୍ଟ ।
ସେ ପିଲାବେଳେ ଟିକେ ଦୁଷ୍ଟ ହଉଛି, ତାପରେ ଆସ୍ତେ ଆସ୍ତେ ବଡ ହେଲେ ସ୍କୁଲ ଗଲେ, ଟିଉସନ ଗଲେ, ସବୁ ବାଗେଇଯିବ ଆଉ । ଆଉ ଖାଇବା ପିଇବା ଠିକ୍ ଅଛି ଯଦି ସବୁ ଖାଇବେ ପିଲା ଅଛନ୍ତି, ଜିଦ୍ଦି କରିବେ, ଖାଇବେନି, ତାର ସେ କଥା ନୁହୁଁ।ଏରା ଗୋଟେ ଗୋଟେ ପିଲା ଅଛନ୍ତି ଜିଦ୍ ଦି କରିବେ ଖାଇବେନି ଯୋଉ ଅକଡ଼ାମି କାଢିବେ, ହଉ ହଉ ଠିକ ଅଛି ।